ହାଲୋ।
ହଁ।
ଶୁବୁଚି ମୋକଥା?
ହଁ ଶୁବୁଚି କୁହ।
ଆଉ କଣ କରୁଥିଲ ଏବେ?
କଁ ଏବେ ବାବା ବାବାଙ୍କର ଟିକେ ଫୋନଟା ପଡ଼ିଗଲା ଡିସପ୍ଲେ କଟିଗଲା ଯାଇଥିଲି ଦୋକାନକୁ ପ ପକେଇବା ପାଇଁ। ଦେଇକି ଆଇ
ଓହୋ ଓହୋ କେମିତି ହାତରୁ ଖସି ପଡ଼ିଲା ବୋଧେ।
ହଁ ସେ ଚାର୍ଜ ବସେଇ ଥିଲେ। ଗୋଟେ ଭୋଜି ଖାଇବାକୁ ଯିବେ ବୋଲି ଭୁବନେଶ୍ଵର ବାହାରୁ ଥିଲେ କହିଲେ ମୋ ଫୋନ୍ କଣ ହେଲା ଚାର୍ଜ ବସେଇଥିଲେ ବୋଲି ଫି କାଢିକି ଆଣୁଥିଲେ। ହାତରୁ ପଡିଗଲା ଆଉ। ଏମିତି ବା ଆର ମାସରେ ମୋର ଡିସପ୍ଲେ କଟି ଯାଇଥିଲା ତା ପରେ ପରେ ଆମ ଝିଅର କ ଟିଗଲା ତାପରେ ବାପାଙ୍କର ଆଜି।
ଯୋଉ କହନ୍ତିନି ଯେତେବେଳେ ଅସୁବିଧା ଆସେ
ଏକାଥରେ ମାଡିକି ଆଉଚି ଆଉ ଛପର ଫାଡିକି ଆଉ।
ହଁ ହଁ ସାଙ୍ଗ ସାଥି ହେଇକି ସେମାନେ ଆସିବେ। ଯାହାର ଭଲ ତ ଭଲ ଚାଲିଥିବ। ଯାହାର ଖରାପ ମାନେ ସେ ତାପରେ ତାପରେ ତାପରେ ଚାଲିବ। କଣ କରିବା କେତେ ପଇସା କହିଲା ଡିସପ୍ଲେ?
ସିଏ ଯାହା ଡିସପ୍ଲେ ପଡେ ସିଏ ଚିହ୍ନା ତ ମୁଁ ସେଇଠି ତାଙ୍କ ପାଖରେ ହିଁ ଯାହା ଫୋନରୁ ଯାହା କାମ ସବୁ ସେଇଠି ତାଙ୍କ ପାଖରେ କରେ। ତ ସେ କମେଇକି କୁହନ୍ତି ଆଉଁ କହିଲେ ପନ୍ଦରଶହ ଟଙ୍କା ମୁଁ କହିଲି ପନ୍ଦରଶହ ଟଙ୍କା କଣ କମେଇକି ନବ ଆଉ। ଆ ଏଇନା ହଜାର ଟଙ୍କା ଦେଇକି ଆସିଲି ସାଙ୍ଗେ ସାଙ୍ଗେ। କାହିଁକି ନା ମୋର ଥିଲା ନା ଝିଅର ମୋର ଏକା ବେଳେ ଯୋଉ ଭାଙ୍ଗିଗଲା। ଆଉ ମାନେ ପକେଇଲା ବେଳକୁ ପଡିବ ନା ନାଇଁ ଯାହାହେଲେ ପନ୍ଦର ପନ୍ଦ ତିନି ହଜାର ଏକା ବେଳେ ଦେଇପାଇଲେ ହବ ନା ତାପରେ ବି ମୁଁ କିଛି
ହଁ ହଁ। ହଁ ହଁ ହଁ ହଁ ହଁ ସେଇଆ ଥିବ ପଇସା ଧୀରେ ଧୀରେ ଦବ ଏଇଆ ଆଉ।
ହୁଁ।
ଆଚ୍ଛା ଆଉ ମା ରୋଷେଇ କରୁଚନ୍ତି?
ରୋଷେଇ କଣ ବୋଉତ ରୁଟି ଖାଉଚି ତାର ସୁଗାର ଅଛି ନା। ତ ହଁ ସକାଳେ ମୁଁ କରିକି ଯାଇଥିଲି। ଆଉ ଏଇ ସନ୍ଧ୍ୟା ବେଳେ ଆମ ଝିଅ କରିଦେଇଚି ରୁ ଟି କେତେ ଛଅ ପଟ ଖଣ୍ଡେ କରିଦୋଉଚି ଆଉ ଯାହା ବଳୁଚି ସକାଳେ ଖାଇଦୋଉଚି ସିଏ ଆଉ।
ହଁ ତମର ଅଫିସ କେତେବେଳେ?
ଆ ଟାଇମ୍ ଆମର ସାଢେ ନଅଟାରୁ ସାଢେ ଛଅଟା ପର୍ଯ୍ୟନ୍ତ। ସାଢେ ନଅଟାରୁ ଦଶଟା ଭିତରେ ଯେତେ ଆମେ ଲେଟ୍ କରି କରି ଯିବୁ।
ଉଁ ହୁଁ।
ସିଆଡୁ ଛଅଟାରୁ ସେତେ ଲେଟ୍ କରିି କରି ଆସିବୁ ଆଉ। ଆଉ ଯଦି ଦଶ ଟା ଏକ ହେଇଗଲା ତାହେଲେ ମାନେ ପୁରା ହାପ୍ ଡେ ପଡିବ ହାପ୍ ଡେ ପଡିଲେ ସାଢେ ଛଅଟାରେ ଆସିବୁ ଆଉ ମାନେ ଏମିତି ଦଶ ଟ ରାରୁ ଯାଇକି ହାଫ୍ ଡେ କରିବା ଅପେକ୍ଷା ତାଠୁ ଭଲ ଦିଇଟା ରୁ ସାଢେ ଛଅଟା ଯାଏଁ କରିବ ହାପ୍
ହଁ ହଁ ହଁ ହଁ ଟିଫିିନ୍ ନେଇକି ଯାଉଚ?
ହଁ ଖାଇବା ଘରେ ବନେଇକି ନେଇକି ଯାଏ। କୋଉଦିନ ଏମିତିରେ ଗରମ ଦିନ ତ ଥିଲା ପଖାଳ ଖାଉଥିଲୁ।
ହଁ ସମତେ ଆଳୁ ଚ ସିଝା ଆଜି କିଏ କଣ ସବୁ ନେଇକି ଆସିଥିବେ। ଆମେ ମିଶିକି ସବୁ ଖାଉ।
ହୁଁ ସେଇଟା ଗୋଟେ ସମସ୍ତେ ମିଶିକି ଖାଇଲେ ତାର ଖୁ ଚାର୍ମଟା ଅଲଗା ତା ଖୁସିଟା ଅଲଗା ନା ଭଲ ଲାଗେ। ଖାଇବାକୁ ମିଶିକି।
ଫା-ଫାଷ୍ଟ ତ ମୁଁ କହିଲି ମୁଁ ମୁଁ ନୂଆ ନୂଆ ଯାଉଚି ଆଉ କିଏ କଣ ଆଣିଥିବେ ସବୁ ଖାଇକି ଆକୁ ବନେଇକି ତର କାରୀ ପତ୍ର କରିକି ନେଇକି ଆଇଥିବେ।
ଆଉ ମୁଁ ନେଇକି ଯାଉଚି ପଖାଳ ଭାତ। ହୋଉ ଯାହା ର ଯାହା ଥାଉ ମୁଁ ଖାଇଲେ ମୋ ପେଟକୁ ଖାଇବି କିଏ କଣ ମତେ ଦେଇଦବ ନାଁ କଣ ମୁଁ ଏଇଆ ଭାବିକି ନେଇଗଲି ପଖାଳ। ତାପରେ। ସେକେଣ୍ଡ ଦିନ ରୁଟି ନେଇକି ଗଲି ତାପରେ ସମସ୍ତେ ମିଶିକି ଖାଇଲିୁ ନା ସେମାନେ କ୍ୟାମ୍ପ କରିବାକୁ ଯାଉଥିଲେ। ତାପରେ ମିଶିକି ଯେତେବେଳେ ଖାଇଲୁ ସମସ୍ତେ ସେଇ ପଖାଳ କି ଗରମ ଭା ତାରେ ଆଣିଲେ ବି ସେ ପଖାଳିକି ଖାଆନ୍ତି ଆଳୁ ସିଝା ଏଇଟା ସେଇଟା ଭଜା ଭୂଜି।
ହଁ ସେଇଆ ତ ଆଉ କଣ। ଆମର ତ ଓଡିଆ ମାନଙ୍କର ମେନ୍ ଖାଦ୍ୟ ହେଲା ପଖାଳ ଆଉ ହୁଁ। ହୁଁ-ହୁଁ ନା ଆମ ଘରେ ସେମି ମିତି ମୋ ହଜବେଣ୍ଡ ଯିଏ ତାଙ୍କର ଦରକାର ପଖାଳ ନିହାତି। ସେ ଯେତେ ଯାହା ହେଇଯାଉ ପଖାଳ ଖାଇବେ ହିଁ ଖାଇବେ ଆଇଦର ରାତିରେ ହଉ ନଲେ ସକାଳ ହଉ।
ହୁଁ ମୋ ବାପା ବି ସେମତି ପଖାଳ ଖୋଜିବେ। ପଖାଳ ମାନେ ତାଙ୍କର ଯେମିତି ହେଲେ ଟେ ଲେମ୍ବୁ ଲୁ ମାନେ ଲଙ୍କା ଲୁଣ ବି ଚ କଟିକି ଦେଇଦେଲେ ସେ ଖାଇଦେବେ ଆଇଟମ ତାଙ୍କର ବେଶି ଦରକାର ନାହିଁ।
ମୋ ମା ବି ସେୟା ମୋ ମା ମାନେ ସିଏ ତାର ଏତେ ଅଭ୍ୟାସ ହେଇଯାଇଥିଲା ପଖାଳ ଖାଇବା। ତାର ଯଦି କୋଉଦିନ ଖାଇବନି ତାର ମୁଣ୍ଡ ବିନ୍ଧିବ।
ହୁଁ-ହୁଁ ନାଇଁ ଜଣେ ଜଣେ ଥାଆନ୍ତି ତାଙ୍କର ଏମି
ଅଭ୍ୟାସ ହେଇଯାଇଛି ହଁ ଆ ତାର ସକାଳ ମାନେ ଜଳଖିଆ ମାନେ ହିଁ ପଖାଳ ଆମେ ଯେମିତି ଖାଉଛେ ରୁଟି କି ଉପମା କି କେତେବେଳେ କଣ ଯାହା ଥିବ ଘରେ ବିସ୍ ସ୍କୁଟ ଚା କି ମୁଢି କି କଣ। କିନ୍ତୁ ତାର ପଖାଳ ଆଳୁ ସିଝାଟେ ହଉ ବରଂ ବଡି ଟେ ହେଉ ବରଂ ସେଆକୁ ଚକଟିକି ସେ ଖାଇବ।
ଆ ଲୋକମାନେ ଯେମିତି ଅଛନ୍ତି ମାନେ ଚାହା ଖାଆନ୍ତି ଗୋଟେ ଦିନ ଚାହା ନ କହିଲି ତାଙ୍କ ମୁଣ୍ଡ ବିିନ୍ଧା ହୁଏ ସେଇଭଳିଆ ଆଉ।
ସେଇଭଳିଆ ତାର ଗୋଟେ ଦିନ୍ ଯୋଉ ଦିନ ଧର ଉପାସ୍ ହେଇଗଲା। ସେଇଦିନ ମୁଣ୍ଡ ବିନ୍ଦୁଚି ମୁଣ୍ଡ ବିନ୍ଦୁଚି ମୁଣ୍ଡ ବିନ୍ଦୁଚି ଆରେ ମୁଣ୍ଡ କାଇଁ ପିନ୍ଧୁଚି। ଆଁ ଦେଖିଲା କଣ ପଖାଳ ଖାଇନି ତାପଅନ ପୁଣି ପଖାଳ ଖାଇଲେ ଠିକ୍।
ହଁ ତାହେଲେ ପଖାଳ ତ ତାଙ୍କର ମେଡିସିନି ଆଉ ଗୋ
ହଁ କିନ୍ତୁ ଏବେ ଯୋଉ କୋଉଥିଲି ତମୁକୁ ବୋଧେ। ମାଆଙ୍କର କ୍ୟାନସର ବୋଲି।
ହଁ ହଁ ହଁ।
ହଁ ତ ସେ ପରେ ଏବେ ଡକ୍ଟର ପୁରା ମନା କରିଦେଇଚି ସେ ଏଗୁଡ଼ା କିଛି ଖାଇବନି। ତ ଏବେ ବନ୍ଦ। ଏବେ ବନ୍ ମାନେ ସେତେ ମାନେ ଏତେ ଅଭ୍ୟାସ ଥିଲା। ଏବେ ବନ୍ଦ ଏବେ ଆଉ ଟୋଟାଲି ଖାଉନି ବହୁତ ଜିନିଷ ମନା କରୁ କାରଣ ତାର ଯୋଉ ଛୋଟ ଛୋଟ ଜର୍ମ ଗୁଡା ଯଦି ବି କୋଉଠି ବି ରହିଲା ସେ ଧୀରେ ଧୀରେ। ମାନେ ଏ ମାନେ କଣ ସ୍ପ୍ରେ ସ୍ପ୍ରେଡ଼ ବାହାରି ମାନେ ବଢିଯିବ ନା।
ହଁ।
ସ୍ପ୍ରେଡ୍ କରିଯାଏ ନା ଦେହରେ ତ ବାସି ଜିନ୍ ତ ତାପରେ ତମର ଯୋଉ। ମାଛ ଆଉ ମଟନ ହେଲା ମାଛ ହେଲା ଚିକେନ୍ ତ ମମି ମା ଖାଆନ୍ତିନି କିନ୍ତୁ ଏଗୁଡ଼ା କିଛି ବି ତାକୁ ସବୁ ମନା। କାଇନା ସେ ଯୋଉ କେମୋଥେରାପି ନେଲା ତମେ ଜାଣିଛ କି ନାଇଁ କ୍ୟାନସର ରେ ଅପରେସନ୍ ତ ହବ କେମୋ ବି ନବ। ଆ ଲାଇଟ ବି ପଡିବ ହଁ ସେଟା ବହୁତ କଷ୍ଟ।
ହଁ ଏବେ ବା ଯୋଉ ଆମ ଅଫିସ୍। ସେଥିରେ ଗୋଟେ ସେ କେସ୍ ଆସିଚି କ୍ୟାନସର ପେସେଣ୍ଟ ମାନେ କଣ କଇଲ ଅ ହୁଁ ବାର ବର୍ଷର ପୁଅଟା ଏ ସରି ଚଉଦ ବର୍ଷର ପୁଅଟା। ତାର ବାପା ନାହାନ୍ତି ବାପା ଚାଲି ଯାଇଚନ୍ତି ବୋଉ। ତାଙ୍କର ମାନେ ସେ ବାସନ ମାଜିକି ଘର କାମ। କରନ୍ତେ। ଆଉ ଘର ଚଳା ତେ ହେଲେ ସିଏ ତା ପୁଅର ହେଇଯାଇଚି କ୍ୟାନସର ହେଇଯାଇଚି। ସିଏ ଜାଣି ପାରୁ ନଥିଲେ ଯେ ଗରିବ ଲୋକ ସିଏ କୋଉଠୁ ଏତେ ଡକ୍ଟରଙ୍କୁ ଦେଖେଇବେ ନା ଇଏ କରିଏ ଭୁବନେଶ୍ୱର ସିଏ ଦେଖିଲାଖୁନୁ ମାନେ ବୋହୁତୁ ମାନେ ଇ ଇଏ ହେଇଯାଇଚି ତାପରେ ଏବେ ଡକ୍ଟର କହୁଚନ୍ତି ଆଡମିସନ ଅଛି ସମ୍ ହସ୍ପିଟାଲରେ ସେଇ କେସ୍ ଟା ଏବେ ଆମର ଚାଲିଚି। ସେଥିପାଇଁ ଆଜି ତଥାବି ଆଜି ତଥାପି କେତେଜଣୁକୁ କହିଥିଲି ମୋ ସାଙ୍ଗମାନେ ସବୁ ଡୋନେସନ୍ ଦେଇଛନ୍ତି। କିଏ ପାଁସ କିଏ ହଜାରେ କିଏ ଦୁଇଶ ଏମିତି ଦେଇଛନ୍ତି।
କଣ କରିବେ ଆଉ ଆ କଣ ହଉଚି ନା ଝିଅ ମେନ୍ କଥା ମୋ ମା ପଡିିଥିଲା ବେଳେ ମାନେ କଉଚି ବା ଛୋଟ ଛୁଆଙ୍କୁ ହେଇଯାଉଛି ପୁଣି କଣ କହିଲ ବୋନ୍ କ୍ୟାନସର। ବୋନ୍ କ୍ୟାନସର ମାନେ ମାନେ ସେଟା ଜମା ଭଲ ହବାର ଚାନ୍ସ ନାହିଁ। ଏଗୁାଡ଼ା ମାନେ ଆମର ମାଆଙ୍କର ଯୋଉଡା ସେଇଟା ମାନେ କଣ କଇଲ କିଛି ଦିନି ସରଭାଇବ୍ କରିବେ କିନ୍ତୁ ବୋନ୍ କ୍ୟାନସର କଣ ସେ ଭିତରେ ଭିତରେ ଭିତରେ ଭିତରେ ସେ ପୁରା ଖାଇଦବ। ଛୋଟ ଛୁଆଟେ ଭଲ ଦେଖିଆକୁ ସୁନ୍ଦର ଛୁଆ। ଟେ ବାପା ମା ମାନେ ଏତେ ସେ ଯୋଉ କେମୋ ଲାଇଟ ନୋଉଥାଏ ଝିଅ ସେ ଯୋଉ କଷ୍ଟ ପାଉଥାଏ ମାନେ ଭଗବାନ ଶତ୍ରୁକୁ ବି ଏଇ କଷ୍ଟ ନଦିଅନ୍ତୁ। ସତ କଥା। ଛୁଆ ଲୋକ ତମେ ଭାବିଲ। ବଡ ଲୋକ ସହି ପାରୁନାହାନ୍ତି ଛୋଟ ଛୋଟ ଛୁଆ କେମିତି ହଉଥିବେ ଭଗବାନ ଦେଖୁନୁ କେମିତି ପରୀକ୍ଷା ଛୋଟ ଛୁଆଙ୍କୁ କରିୁଛନ୍ତି। ତମେ ଦେଖି ବିି ପାରିବନି ସେ ଯୋଉ କଷ୍ଟ ହଉଥାଏ ତା ବାପା ଗୋଟେ ହାତ କନା ହାତ ଇଞ୍ଜେକ୍ସନ ଲାଗିକି ସେ ଦିଆ ହଉଥିବ ନା ଇଞଜେକ୍ସନ ଟା ଯୋଉ ଇଏ କେମୋ ଟା ତା ବାପା ଗୋଟେ ହାତ ତ ଧରିଥିବ ତା ମା ଗୋଟେ ହାତ ଧରିଥିବ ଡ଼କ୍ଟର୍ ମାନେ ହା ତ୍ ତ ବଙ୍କା କଲା ମାନେେ ଯାହାେଲେ ବି ସେ ଛାଟି ପିଟି ହେଲା ମାନେ ବଙ୍କା ହେଲା। ହେଲା ମାନେ କୋଉ ନରକୁ ଯିବ କଣ ଯିବ? ଦେଖି ହବନି ଭାରି କଷ୍ଟ ସତରେ।
ଯେ ଏ ପିଲାଟାରେ କଣ କହିଲ ବ୍ଲଡ୍ କ୍ୟାନସର୍ ହେଇଛି।
ଦେଖୁନ କଣ କିଓର୍ କି ଏଇଟା କଣ ଭଲ ହେଇ
ମାନେ ସେ ପୁଣି ମାନେ ହଁ! ତା ବାପା ନାହିଁ ତା ବୋଉ ସେି ପୁଣି ଯାହା ସାହାରରେ ତା ବୋଉ ବଞ୍ଚି ତାନ୍ତା ସିଏ ବି ଏତେ ମାନେ ଇଏରେ ହେଲା। ତାଙ୍କ ବାପା ବି ଜାଣିଛ? କେମିତି ମାନେ ଇଏ ହେଲା ତା ମାନେ ସେ ସବୁବେଳେ ମଦ ପିଅନ୍ତି ମଦ ପିଅନ୍ତି ବୋଲି ଏତେ ମଦ ମ ତା ମମି ବି ବାଡିଆ ଫାଡିଆ କରନ୍ତି ହେଲା ସିଏ କଣ କରନ୍ତି ନା ମଦ ନିସାରେ ଅଳ୍ପ ପିଇ ଦେଇଥିଲେ ନିଶା ବି ଥିଲା ସେ ସନ୍ଧ୍ୟାବେେଳେ ବି ପିଅନ୍ତି ସିଏ ଗୋଟେ ଥର କଣ ହେଇ ନା ସେ ମଦ ପିଇବେ ବେଲିକା ଏସିଡି ବୋତଲ ଟା ଥୋଇଲା। ସେ ଭାବିଲେ କି ମଦ ବୋଲି ପିଇଦେଲେ। ଏସିର ଟା ଭିତରୁକୁ ଗଲେ କଣ ହବ? ଗଲା ଆଉ। ଆଉ ସେି ବଞ୍ଚିବେ? ବାହାର ପଡିଗଲେ ଚଳିଯିବ। ହେଲେ ଭିତର ଚଳିଗଲେ କଣ ହବ? ସେମିତି ହେଇକି ତାଙ୍କର ଡେଥ ହେଇଗଲା।
କେମିତି ଜାଣି ପାରିଲେନି ମ ଏତେ ନିଶାରେ ଥିଲେ?
ମଦ ତ ବି ଯେମିତି ଗୋଟେ ନିଶା ମୁଁ ପିଇବି ଆଉ ସେ ଭାବିଲେ ବୋତଲରେ ମଦ ତୁ ଆଜି ଟେକି ପିଇଦେଲେ ଆଉ ଜାନାହାନ୍ତି ଆଉ।
ଓହୋ।
କିଏ ଜାଣେ ମାନେ ସେଇଟା ଜିଏ ଅଜାଣତରେ ପିଅନ୍ତି କି ଇଏ ଜାଣିକି ଥୋଇ ଦେଇଥିଲେ।
ହୁଁ ହୁଁ ହୁଁ ହୁଁ।
ସେଟା ଭଗବାନ ଜାଣିଥିବେ ଏମତି ତଉ।
ହଁଲୋ ମା କାହା କଥା କଣ କହିବ। ସମସ୍ତଙ୍କର ଆଜିକାଲି କା କେହି ନାହାନ୍ତି ଯେ ଆମର ସବୁ ଭଲ କେଇ କରିଥିବେ।
ହୁଁ।
ଯାହାର ନାହିଁ ଭଗବାନ କାହାକୁ ନା କାହାକୁ କିଛି ଦୁଃଖ ଦେଇଛି। କାହାର କୋଉଥିରେ ଦୁଃଖ ହଁ
ହୁଁ କିଛି ନାଇଁ ବ୍ୟସ୍ତ କିଛି ନାଇଁ ଦୁ
ହଁ ବା ସେଇ ଦୁଃଖ ଦୁ ହଁ ସେଇଆ ସୁଖ ଟା କେତେ ସହିବ ତମେ।
ହଁ, ସୁଖ ଅଳ୍ପ ଦିନ ସୁଖ ଅଳ୍ପ ଅଲ୍ପ ଦିନ କିନ୍ତୁ ଦୁଃଖ ଟା ଥିଲେ ତମେ ସେଇ ଦୁଃ ଖ ଭିତରେ ବି ନିଜକୁ ଖୁସି ରଖିପାରିବ। ଆଉ ଖାଲି ଖୁସି
ଯିଏ ଦୁଃଖ ସହିଥିବ ଖୁସିିକିଆ ମାନେ ଏମିତି ଗୋଟେ ସାଇଡ୍ ମାରିକି ଗଲା ଭଳିଆ ଗୋଟେ
ହଁ
ଆ କହିଲା ଭଳିଆ କ ଥା କିନ୍ତୁ ତମେ ଯଦି ସୁଖରେ ସୁଖରେ ଥିବ ଗୋଟେ ଛୋଟ ଦୁଃଖଟେ ବି ହଉ ଆସିବ ତମେ ସହିପାରିବନି ମାନେ ଲୋକଙ୍କର ହାର୍ଟଚୋକ୍ ବି ହେଇଯାଉଛି ସେ ଛୋଟ ଦୁଃଖରେ।
ହଁ ନ ମୁଁ ତମକୁ ଆଉ ଗୋଟେ ଇଏ ନମ୍ବରରୁୁ କଲ୍ କରୁଛି ଏଇଟା ଟିକେ ବନ୍ଦ ହେଇଯିବ ତ। ହେଲା।
ହଁ ଠିକ୍ ଅଛି।
ହଁ ହଁ ମୁଁ କଲ୍ କରୁଛି ତମ ଆଉ ଗୋଟେ ନମ୍ବରରୁ।
ହଉ ଠିକ୍ ଅଛି।
ହଉ।
ହେଇ